ହ୍ୟାଲୋ ଶୁଭ ସନ୍ଧ୍ୟା। ବନ୍ଧୁ କଣ କରୁଛନ୍ତି ଆପଣ।
ଆମେ ଛାତ ଉପରେ ବସିଛୁ ଆଉ ଏକା।
ଛାତ ଉପରେ କାହିଁ ଏକା ବସିଛନ୍ତି?
ବସିଛୁ ଆଉ।
କାରଣ ତ କିଛି ଥିବ ଏକା ବସିବାର?
ହଁ ସେମିତି ଅଛି ବସିଛି ଆଉ ନେଟୱର୍କ ପାଉଛି ଛାତ ଉପରେ ଆଉ।
ଓହୋ ହଉ ତା ବି ଠିକ କଥା ଆଉ ଆପଣ କଣ ଖାଇଲେଣି ନା ନାହିଁ?
ନା ନା ଟାଇମ ହେଇନି।
ଆଉ ଆପଣଙ୍କ ସମୟ କେତେବେଳେ ହବ?
ଆମ ସମୟ ସେଇ
ନଅଟା ଆଉ।
ହଉ ହଉ ଠିକ୍ ଅଛି ଠିକ୍ ଅଛି ଆପଣ ମୋ ବିଷୟରେ କିଛି ପଚାରିବେନି?
ଆପଣ କୋଉଠି ଏବେ ଅଛନ୍ତି?
ମୁଁ ଏବେ ବାହାରେ ଆମର ଘର ପାଖ ପୋଖରୀ କୂଳରେ ବସିଛି।
ଗାଁରେ ଅଛ ନା ସହରରେ ଅଛ?
ଆମେ ବର୍ତ୍ତମାନ ଗାଁରେ ହିଁ ଅଛୁ ଆଉ ଗାଁରେ ହିଁ କାମ କରୁଅଛୁ ଆଉ କଣ କରିବୁ ଯେହେତୁ ଆପଣ ଜାଣିଥିବେ ଆମ କଲେଜ ଆସିଲାନି। ତ ସେଇଥିପାଇଁ ଆମେ ଗାଁକୁ ଆସିଛି ଘର କାମ କରୁଛୁ।
ଆପଣ ଖାଇଛନ୍ତି କି?
ହାଁ ଏବେ ସାଙ୍ଗେ ସାଙ୍ଗେ ଛତୁଆ ପିଇକି ଆସିଲା ଆପଣ?
ନା ବା।
ଆପଣ ସେ ଛାତ ଉପରେ ବସିଥାନ୍ତୁ ଅନ୍ୟ କିଛି କଥା ପଚାରନ୍ତୁ ଆପଣ ପୁରୀ ଗଲେ କି ନାହିଁ?
ନା।
ଆଉ
ତୁ ଯାଇଛୁ ଆପଣ ଜାଣିଛନ୍ତି?
ହଁ ହଁ ମୁଁ ତ ନିଶ୍ଚିନ୍ତ ଭାବେ ସକାଳୁ ସକାଳୁ ଯାଇକି ଦର୍ଶନ କରିବାକୁ ଖୋଜୁଥିଲି କିନ୍ତୁ ମୋତ ଟିକେ ବନ୍ଧୁ ମିଳିଲେନି ବୋଲି ମୁଁ ଯାଇପାରିଲି ନାହିଁ। ଆପଣଙ୍କୁ ପଚାରିଥିଲି କିନ୍ତୁ ଆପଣ ତ ନୂଆାଗଡରେ ଅଛନ୍ତି ଛାଡ ମୁଁ ଆଉ କଣ ବା କହିବି? ଆପଣ ସେଆଡ଼େ ଥାଆନ୍ତୁ। ଆଉ କଣ ଆଉ କଣ କୁହନ୍ତୁ ଆପଣ? ଆପଣ ଖାଲି କହୁନାହାନ୍ତି ମୁଁ ଖାଲି ପଚାରୁଛି ଆପଣ କିଛି କହୁନାହାନ୍ତି।
ଆଉ କିଛି ଶୁଭୁନି?
ଆପଣ କିଛି କହୁନାହାନ୍ତି ସେତେବେଳୁ ତ ମୁଁ କହୁଛି?
ହ ନାଇଁ ନାଇଁ କିଛି ନାଇଁ?
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ହଁ ମତେ ଏକ ବନ୍ଧୁ ବାଲେଶ୍ଵର ରୁ ମେସେଜ କରିଥିଲେ ଆଜି। ଆପଣଙ୍କୁ ଶୁଣା ଯାଉଛି?
ହ ଶୁଭୁଛି ଶୁଭୁଛି।
ହଁ ହଁ ସିଏ ମତେ ମେସେଜ କରିକ ପଚାରୁଥିଲେ ଆପଣ କେମିତି ଅଛନ୍ତି ମୁଁ ତାଙ୍କୁ କହିଦେଲି ମୁଁ ବହୁତ ଦୁଃଖରେ ଅଛି ଆଉ କଣ ବା କହିବି?
ହଁ।
ଆପଣ ବୋଧହୁଏ ତାଙ୍କୁ ଚିହ୍ନି ଦେବେ ଆପଣଙ୍କ ପ୍ରିୟ ମିତ୍ର ସିଏ।
ପ୍ରିୟ ମିତ୍ର ଥିଲେ।
ହ ହ ହଉ ଛାଡ଼ନ୍ତୁ ଆପଣଙ୍କ ନିଜ କଥା ମୁଁ ବା କାହିଁ କହିବି ଆପଣଙ୍କ ଭାଇ ଏବେ କଣ କରୁଛନ୍ତି?
ମୋ ପିଲାଙ୍କୁ ଟିଉସନ କରୁଛନ୍ତି।
ଘରେ କଣ କରୁଛନ୍ତି ଆପଣ? ଓଉ ହୋ ହଉ ତାହେଲେ ଏବେ ଆପଣ ପଳେଇଛନ୍ତି ଭୁବନେଶ୍ୱର?
ନାଇଁ ଏବେ ଗାଁରେ ଅଛିଁ ମୁଁ।
ହ ତାହେଲେ ଆପଣଙ୍କ ଭାଇ କେମିତି ଟିଉସନ୍ କରାଉଛନ୍ତି ପିଲାମାନଙ୍କୁ, ସିଏ ତ ଭୁବନେଶ୍ୱରରେ କରାନ୍ତି ମୁଁ ଶୁଣିଥିଲି।
ହଁ ସିଏ ଭୁବନେଶ୍ଵରରେ କରାନ୍ତି ମୁଁ ଏବେ ଗାଁକୁ ଆସିଛି କାଲି।
ହ ତାହେଲେ କାଲି ଆପଣ ଭୁବନେଶ୍ୱର ଆସିବେ?
ହଁ।
ହଉ ଆପଣ ଆସନ୍ତୁ ମୁଁ ଆଉ କଣ ବା କରିପାରିବି ମୁଁ ତ ଗ୍ରାମରେ ଅଛି ଯେହେତୁ ମୋ ପା ପାଠଗଢ଼ା ଅଧାରୁ ବନ୍ଦ ହୋଇଗଲା ଆପଣ ତ ଖୁସି ହେଉଥିବେ ଭାରି ମୋ କଥାକୁ ଶୁ
ହ
ଆପଣ କୁହନ୍ତୁ କଣ କିଛି କହୁନାହାନ୍ତି।
ହୁଁ ନା ନା ଆପଣ କୋଉଠି ପଢିବେ ଏବେ?
ଆ। ଆପଣ ବୋଧ ହୁଏ ମୋ ଅବସ୍ଥା ଦେଖି ହସୁଛନ୍ତି ହଉ ହସନ୍ତୁ ହସନ୍ତୁ ଆପଣଙ୍କ ସମୟ ବି ଆସିବ।
ନା ନାଇଁ ନାଇଁ ଆମେ ବହୁତ ଦୁଃଖିତ ଅଛୁ ଆପଣ। ହୁଁ ଗରାମ ଡହ ଡହ।
ଆପଣଙ୍କ ସେପଟେ ବୋଧେ ନେଟୱାର୍କର ଟିକେ ଅସୁବିଧ ରହୁଛି ମୋତେ ଶୁଣାଯାଉନାହିଁ ଠିକ୍ ସେ।
ଲ ଅସୁବଧା ଅଛି ନେଟୱା
ଆପଣ ଟିକିଏ ଆପଣ ମୋବାଇଲକୁ ଉପରକୁ କରନ୍ତୁ ଯେପରି ମୋତେ ଆପଣଙ୍କ କଥା ଠିକ୍ ଭାବେ ଶୁଣାଯିବ। ହଁ
ଏବେ ଶୁଭିଲା।
ହଁ ହଁ ଏବେ ନିଶ୍ଚିନ୍ତ ଭାବେ ଭଲ ଭାବରେ ଶୁଣା ଯାଉଛି।
ହଁ ନାଇଁ ଆମେ ଆପଣଙ୍କ ଉପରେ ବହୁତ ଦୁଃଖିତ। ସୁ ଆପଣଙ୍କର ମୁଣ୍ଡ। ଜୋରରେ ଆଘାତ ହେଇଲା ଆମେ ଶୁଣଛୁ ଯାହା ତ ବହୁତ ଦୁଃଖିତ।
ହଁ ହଁ ହଁ ହଁ ନିଶ୍ଚ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ବି ଏହା ଶୁଣି ଆପଣଙ୍କ ଉପରେ ଏକ କଥା ଭୁ ଥିଲା। ଆପଣ ନିଶ୍ଚିନ୍ତ ଖୁସି ଅନୁଭବ କରୁଛନ୍ତି ଖାଲି ମୋ ଆଗରେ କହୁଛନ୍ତି ଯେ ଆପଣ ଦୁଃଖିତ ଅଛନ୍ତି ଛାଡ଼ନ୍ତୁ ମୁଁ ଆ ଆପଣଙ୍କୁ କଣ ବା କହିବି ଆପଣ ଯେହେତୁ ଜଣେ ଘନିଷ୍ଠ ମିତ୍ର।
ଆପଣ ଯାହା ଭାବୁଚନ୍ତି ତା ତା ଠିକ ଅଛି ହଉ ଆପଣ ଯାହା ଭାବନ୍ତୁ।
ଠିକ୍ ଅ କୁହନ୍ତୁ କୁହନ୍ତୁ।
ଠିକ୍ ଅଛି ଠିକ୍ ଅଛି ଆପଣ ଭାବନ୍ତୁ ଯା ଆପଣ ଭାବିଥିବା କଥାଟା ବି ଠିକ୍ ଅଛି।
ଛାଡନ୍ତୁ ମୁଁ ତ ସତ୍ୟ କଥା ଜାଣିପାରିଲି ଆଉ କଣ କହିବି ଆସୁନାହାନ୍ତି କୋଉ ଦିନ। ତ ବୁଲିବାକୁ ଯିବା ଆମ ଘର ପାଖ ଅବସ୍ଥିତ ଏକ ପୋଖରୀଟିକୁ।
ହଁ ହଉ ହଉ ଖୁବ ଶୀଘ୍ର ଆମେ ଆପଣଙ୍କ ନିକଟରେ ପହଞ୍ଚିବୁ। ଆମେ ବୁଲିବାକୁ ପ୍ରତ୍ୟାବର୍ତ୍ତନ କରିବା।
ଥାଉ ଥାଉ ଆପଣ କୁହନ୍ତୁନି ଆପଣ ବୋଧେ ସଂସ୍କୃତ ପାଠ ପଢ଼ୁଛନ୍ତି ଏବେ।
ନାଇଁ ସଂସ୍କୃତ ପାଠ ପଢୁଥିଲି।
ହଉ ଆପଣ ଦେଖନ୍ତୁ ଆପ। ଆପଣଙ୍କୁ ଯା ଠିକ୍ ଲାଗୁଛି ମୋତେ ପରେ କହିବେ ଆପଣ। ଆଉ ଆପଣଙ୍କ ଏବେ କଣ ଚାଲିଛି କେମିତି କଣ?
ନାଇଁ ଏବେ ଟିକେ ଦୁଃଖିତ ଅଛି ମନ।
ଆପଣ ଦୁଖିତ ଅଛନ୍ତି ତା କାରଣ ଆମକୁ କହିପାରିବେ ଆମେ ନିଶ୍ଚିନ୍ତ ଆପଣଙ୍କୁ ସାହାଯ୍ୟ କରିପାରିବୁ କିଛି ଆପଣ କୁହନ୍ତୁ ଆମକୁ।
ହ ଏଣିତି କହୁଥିବେ ମିତ୍ର ତ।
ହଁ ହଁ ମୁଁ ଜାଣିଚି। ହଁ ହଁ ସିଏ ମୋରି ମତେ ଘନିଷ୍ଠ ମିତ୍ର ଆପଣ ଟିକେ ରୁହନ୍ତୁ ମୁଁ। କହୁଚି ନା ଆପଣ ମଝିରେ କାଇଁ କହୁଚନ୍ତି।
ଆ କୁହନ୍ତୁ କୁହନ୍ତୁ।
ଆପଣ ଶୁଣାଯାଉଚି। ଶୁଣନ୍ତୁ ଶୁଣନ୍ତୁ ମୁଁ କହୁଚି। ହଁ ହଁ ମୁଁ କହୁଛି କହୁଛି ଆପଣ ଟିକେ ଅପେକ୍ଷା କରନ୍ତୁ ଆପଣ ଏମିତି ହେଲେ କେମିତି ହବ ସେ ଘନିଷ୍ଠ ମିତ୍ର ତ୍ର ମୋର ଜଣେ ଘନିଷ୍ଠ ମିତ୍ର କିନ୍ତୁ ସିଏ ଆଉ ମୋତେ ମୋର ମେସେଜ ର ଆଉ ରିପ୍ଲାଏ ବ୍ୟାକ୍ ଦେଇନାହାନ୍ତି ମାନେ ମତେ ମୋତେ ସେ ପ୍ରତି ଉତ୍ତର ଦେଇନାହାନ୍ତି ତ ମୁଁ କିଛି କହିପାରୁନାହିଁ ଆପଣଙ୍କୁ। ଆପଣଙ୍କର ଟିକେ ନେଟୱାର୍କ ଦୋଷ ରହୁଛି ବୋଧେ?